ହ୍ୟାଲୋ। ହାଲୋ।
ଉଁ କଁ କରୁଚୁ?
ହଁ ବସଛି ଆଉ ତମେ?
ଖାଇ ବସିଚ?
ହଁ ଖାଇସାଇଲିଣି ତୁ?
ହଁ ମୁଁ ହେଲେ ଖାଇକି ଆସିଲି ବସିଚି ଆଉ।
କଁ ଖାଇଚୁ?
ଖାଇଚି ଭାତ ଡାଲି ଚଣା ଆଳୁ ମଟର ଭଜା ତରକାରୀ। ଆଉ ସକାଳେ ଏଇଥିଲେ ଭାତ ଡାଲି ଅଣ୍ଡା ତରକାରୀ।
ଆଚ୍ଛା ଅଣ୍ଡା ତରକାରୀ।
ହଁ ଗୋଟେ ଦଉଚନ୍ତି।
ଗୋଟେ।
ହଁ।
ଆଉ ଯଦି ଏକ୍ସଟ୍ରା ଖାଇବୁ ନା ନାହିଁ।
ନାଇଁ ଜଣଙ୍କ ପିଛା ଗୋଟିଏ ଲାଖେ।
ଆଚ୍ଛା ଜଣଙ୍କ ପିଛା ଗୋଟେ।
ହଁ।
ଆଛା ଏବେ କଁ ଚଣା ତରକାରୀ ଖାଲି ଖୋଉଚ ନା।
ହେ ମ ଇଏ ତ ମଟର।
ମଟର।
ହଁ କଣ?
ଭଲ ଲାଗୁଥିଲା?
ହଁ ହେଇ ଭଳିଆ ଚଳିବ ଆଉ।
ତା ହ ହଉ ଆଡଜେଷ୍ଟ କରିବା କଥା ଆଉ କଁ କରିଆ।
ହଁ ଡିଉଟି ଯାଇଥିଲ।
ଡିଉଟି ଆଜି ସେ ରେଲୱେ ଅଫିସିରେ ଥିଲି।
ହଁ।
ଆଉ ସେଉଠୁ ଯୋଉ ଜିନିଷ ଆଣିବାର ଅଛି ତ ଜିନିଷ ଆଣିଲି। ସେ ଭାଇ କହିଲେ ରେଷ୍ଟ ନେ ବୋଲି ଆଉ ଯାଇନି ଆଉ କାଲି ବି ରେଷ୍ଟ ନେବି। କାମ ଏବେ ନାହିଁ ତ କାମ ଷ୍ଟାର୍ଟ ହେଲେ
ହୁଁ।
ଆଉ କଣ କରିଆ?
ଆଉ ଦିହ ଭଲ ଅଛି?
ହଁ ଦିହ ତ ଭଲ ଅଛି। ତୋର ଭଲ ଅଛି?
ହଁ ମୋର ହେଲେ ଭଲ ଅଛି।
ଅଁ ବ୍ୟାଗ୍ରାଉଣ୍ଡରେ କଣ ନ ଯାଉଚିରେ ବ୍ୟାଗ୍ରାଉଣ୍ଡ୍ ରେ କଣ ନଏଜ୍ ଆଉଚି?
ଶୁଭିଲାନି
ବ୍ୟାଗ୍ରାଉଣ୍ଡରେ କଣ ଆବାଜ୍ ଆଉଚି?
ଏଇ ଫ୍ୟାନ୍ ପବନ ହଉଚି କମେଇ ଦେବିକି?
ଓଃ ଟିକେ କମେଇଦେ। ଏବେ ଦଶ ମିନଟି ପାଇଁ କମେଇଦେ।
ହଁ କମେଇଦେଲି।
ଏବେ ଠିକ୍ ହେଲା। ନହେଲେ ହବନି ବା। ସେଥିପାଇଁ କମେଇ ଦେଲି।
ହଁ ହଁ।
ହଁ। ଉଁ ଆ ଦେଖ
ନା ବା ଖାଇବା ସଲ୍ ଖାଇବା ସରଲାଣି ତମର?
ହଁ କାଲି ସକାଳ କୁ ଯିବି।
ଭଏସ୍
ମୁଁ ଏଇଠି ହ୍ୟାଲୋ
ହଁ ମୁଁ କହିଲି ଭଏସ୍ କଟୁଚି ଶୁଭୁନି କିଛି
ହଁ ଏବେ ଶୁଭିଲା।
ହଁ ଗୋଟେ
ହଁ କଥା ହେଇଥିଲି ଘରେ।
ମତେ ତ କଲ୍ କଲୁ।
ଏବେ ମ ଟିକେ ପାଞ୍ଚ୍ ଦଶ ମିନିଟ୍ ଆଗରୁ।
ହଁ।
ଉଁ ଆଉ
ପଢ଼ାପଢ଼ି ହଁ ଚାଲିଚି ଆଉ।
ନାଇଁ କଲେଜ କାଲି ଯାଇଥିଲୁ?
କଲେଜ ହଁ ଯାଇଥିଲି।
ହଁ କେତେଟା କେତେନେଖା କ୍ଲାସ୍ ହେଲା?
କ୍ଲାସ ହଉଚି ଛଅ ଘଣ୍ଟା ଡ଼େଲି ହଉଚି ଦଶଟା ରୁ ପାଞ୍ଚଟା ଆଉ। ମଝିରେ ଗୋଟେ ଘଣ୍ଟା ବ୍ରେକ୍ ହଉଚି ଖାଇବା ପାଇଁ ଆଉ।
ଖାଇାବା ପାଇଁକି ରୁମ୍ କୁ ଆଉଚୁ ନାଇଁ।
ହଁ।
ଆଛା କେତେ ଆ ଖାଇକି ଟିକେ ରେଷ୍ଟ୍ ନେଇକି ତାପରେ ଯାଉଚୁ ଆଉ।
ହୁଁ।
ଆଚ୍ଛା। ଆଉ
ନା ଆଉ
ତ ସାଙ୍ଗମାନେ କଣ କରୁଛନ୍ତି?
ସାଙ୍ଗମାନେ ସବୁ ଅଛନ୍ତି ଫୋନ ରେ ଗପୁଛନ୍ତି ସବୁ କିଏ ନୋଟ ଲେଖୁଛନ୍ତି।
ଆଚ୍ଛା।
ହଁ।
ସବୁ ତାହେଲେ ଚାଲିଚି ନାଇଁ?
ହଁ ସବୁ ଚାଲିଛି ଭଲ।
ଗୋଟେ ଗୋଟେ ରୁମରେ କେତେ ଜଣ ରହୁଛ?
ଆମର ଏଇଟା ଚାରି ଜଣିଆ ରୁମ ସବୁ ଅଛି ଆମ ରୁମ ରେ ଆମେ ଦି ଜଣ ରହୁଛୁ ଆଉ।
ଦି ଜଣ।
ହଁ।
ଆଉ ସେମିତି ହେଲେ କେତ ଜଣ ରହୁଛ ଚାରି ଜଣ ନା ଦି ଜଣ?
କଣ କହିଲ?
କହିଲି ଏକ୍ଟୁଆଲୀ ସେଇଟା କେତେ ଜଣଙ୍କ ରୁମ୍?
ଆମ ରୁମ୍ ଟା ଏଇଟା ଦି ଜଣିଆ ରୁମ୍ ଟା।
ଓ ଦିଇ ଜଣିକିଆ ରୁମ୍ ଟା। ସେ ସେଇ ପିଲାଟା କଉଠି କାର?
ସିଏ ଭଦ୍ରକ ର।
ଭଦ୍ରକର।
ହଁ।
ଆଉ ଯୋଉ ବାକି ପିଲା ଅଛନ୍ତି?
ଆଉ ଯେତିକ ସବୁ ଡେସ୍ କଲର ଆସିନି ଭୁବନେଶ୍ଵରରୁୁ ଏକା।
ହଁ।
ଆଉ ସବୁ ଆମ ନୟାଗଡଗଡରୁ କିଏ ବାଲେଶ୍ୱର ରୁ କିଏ କୋଉଠି ସବୁ ଆସଛନ୍ତି ଆଉ।
ଓ ହୋ ନୟାଗଡ଼ ପଟରୁ କେତେ ଜଣ ଅଛନ୍ତି?
ନୟାଗଡ଼ ରୁ ଅଛୁ ଏମିତି ତିନି ଚାରି ଜଣ ଅଛୁ ଆମେ।
ତିନି ଚାରି ଜଣ କୋଉଠି କୋଉଠି ତାଙ୍କ ଘର?
ସବୁ ଆମ ଗାଁ ପାଖରେ କି ପ୍ରପର ନୟାଗଡ ରୁ ଜଣେ ଯ ସୁନାଖେଳା ରୁ ଜଣେ। ଆଉ ଖୋର୍ଦ୍ଧା ପାଖରୁ ଜଣେ ଆଉ ସି ବାଣ ପୁରୁ ଜଣେ ଆମର ମୁଁ ଏପଟ ଓଡ଼ଗାଁ ରୁ। ଏମିତି ଅଛୁ ଆଉ।
ସେଇଆ ଆଉ ବଢିଆ ମୋତେ କୁହ ଆଉ କଣ କରିବା ଭଲସେ କୁହ?
ହୁଁ।
ଆଉ ମାମୁନୀ ଭଲ ଅଛି?
କଣ କହିଲ?
ମାମୁନୀ?
ସିଏ ହଁ ଲଗେଇଥିଲି ଯେ ଶୋଇଲାଣି ସେ ଖାଇକି।
ସାର ଟେନ୍ ସେଇଟା।
ଭଏସ କଟିଲା।
ମୁଁ କହିଲି ଏଜ୍ଜାମ ହବ।
ହଁ ଏବେ ହଁ ଏଇ ବର୍ଷ ଦବ ଆର ବର୍ଷ ସତେଇଶି ରେ।
ଏଇ ଥିରେ।
ହଁ।
ଅ ହୋ। ହଉ
ହାଁ
ଏଇଟା ଖାଇଚୁ
ହଁ ବାବା ହେଲେ ଅଛନ୍ତି ଖାଇସାରିଲେଣି ବସିଥିଲେ ଏବେ
ବସିଥିଲେ
ହଁ
ନାନୀ ସିଏ ହେଲେ ଖାଇ ବସିଥିଲା ଏବେ ମା ବାପା ସବୁ ଖାଇ ବସିଛନ୍ତି ହଁ ଆଉ ଝିଅ ତ କଣ କହିଲ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ମୁଁ
ଶୁଭୁନି କିଛି
ଏ ତୋ ମା ଭଲ ଅଛି ତୋ ମା ଭଲ ଅଛି?
ହଁ ଜେଜେମା ଭଲ ଅଛି।
ଆଛା ତାହେଲେ ସବୁ ବଢିଆ ନାଇଁ।
ହୁଁ
ଆଉ
ଆଉ ତା କାମ କେମିତି ଚାଲିଛି ଏବେ
କାମ ଆଜି ତ କିଛି କାମ ନଥିଲା ହେଲା ଯାଇଥିଲି ଷ୍ଟେସନ। ଜିନିଷ ସବୁ ଇଏ କରିବାର ଥିଲା ତ
ହୁଁ
ଜିନିଷ ଆଣିଲି ଜିନିଷ ଆଣିକି କୁହଲା ରେ ତାପରେ ଆସିକି ତ ଖାଇବାକୁ ଆସିଲି
ହଁ
ଆଜି ମଟନ ତରକାରୀ ଖାଇେଦଲି।
ହୁଁ
ଭାତ ମଟନ ତରକାରୀ ହେଲା।
ହଁ
ତାପରେ ଆସିକି ଶୋଇକି ଛଅଟାରେ ଉଠିଲି।
ହଁ
ତାପରେ ଗୋଟେ ଜିନିଷ ଟା ଆଣିବାର ଥିଲା ଗଲି କମ୍ପୁ ଆଣିଲି। ସେ ଏଇଠୁ ମାର୍କେଟ ରୁ ଆଣିଲି।
ହୁଁ
ଜିନିଷ ଆଣିକି ତ ବସିଥିଲି ତାପରେ ପୁଣି ଖାଇବା ଆଣିବାକୁ ଗଲି।
ହଁ
ଆାଇକି ତ ସେ ଗୋଟେ ସାଙ୍ଗେ ଟେ କଲ୍ କରିଥିଲା ତା ସହିତ କଥା ହେଇକି ତାର ମମି କଲ୍ କଲେ କଥା ହେଲି। କଥା ହେଇକି ତତେ ତ ଇଏ କଲ କଲି ଆଉ।
ହଁ
ହୁଁ
ତାଉ ଅଜା ଆଇ ସବୁ ଭଲ ଅଛନ୍ତି।
ହଁ ସବୁ ବଢିଆ।
ଆଉ ନା ନାଇଁ?
ହଁ ଯାଇକି କଥା ହଉଥିଲା ଜୁଇ ଗୋଟେ ଥର କଲ୍ କରିଥିଲା।
ହୁଁ।
ଯିଏ ଯା ରାସ୍ତାରେ ଅଛନ୍ତି ଆଉ ପାଠ ପଢା କରୁଚନ୍ତି ଆଉ। ହଁ- ଆଉ।
ଆଉ କଣ କୁହ ତମ ଦେହ ଭଲ ଅଛି?
ହଁ ଦେହ ପା ଭଲ ଅଛି ଟିକେ ଥଣ୍ଡା ହେଇଯାଇଥିଲା ମଝିରେ
ହୁଁ।
ଏବେ ପୁରା ଅ-ଚାଙ୍ଗା ପୁରା।
ହଁ।
ତମ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ହୁଁ ରଜରେ କୁଆଡେ କଣ ବୁଲା ବୁଲି କଲୁ?
ରଜରେ ନାଇଁ ମଦନ ଟିକେ ଯାଇଥିଲି ଭାରି ଯାଇନି। ରଜ ପରେ ଇଆଡେ ଆସିଲି ଭାରି ଆଉ।
ଆଚ୍ଛା। ନାନୀ ଭଲ ଅଛି?
ହଁ ଭଲ ଅଛି ସିଏ।
ତମେ ସିଆଡେ ବୁଲାବୁଲି କରୁଚ କି ନାଇ ଆଉ ଫ୍ରି ଟାଇମ୍ ରେ ନା ନାଇଁ କୁଆଡେ?
ବୁଲାବୁଲି ଏଇଠି ତ କିଛି ବୁଲାବୁଲି ଜାଗା ନାହିଁ।
ହୁଁ।
ଯାଇଥିଲି ତ ବୈ-ବୈଦ୍ୟନାଥ ଯାଇଥିଲି ପର୍ ଦିନ ହେଲା।
ହଁ।
ଆଉ ବାକି ଏଇଠି ଦେଖିବା କୁଆଡେ କଣ ଜାଗା ଅଛି ବୁଲାବୁଲି ପାଇଁ ଗଲେ କୁଆଡେ ଯିବା। ଏବେ ତ ରୁମ ରେ ହିଁ ରହୁଚି ହେଲା।
ହଁ।
ପାଖାପାଖି ଗଲେ ହବ ଯେ କୁଆଡେ କଣ ଅଛି ପଚାର ପଚାରି କରି ଗଲେ ହବ ଯେ କାଲି ଦେଖିବା ପଚରା ପଚାରି କରିବା କୁଆଡେ ଯଦି କଣ ଅଛି ଯିବା ବୁଲିବା ପାଇଁ ଆଉ।
ଅ- ହ।
ନିଜେ ରହିବା କଥା ଆଉ କଣ କରିବା।
ହଁ। ତମେ ଏଇଠି ଯଉ ରୁମ୍ ମିଳିଚି ତମକୁ ଏକଲା ରହୁଚ ନା ତମେ ଏମ୍ପ୍ଲୋଇ ଆଉ କିଏ ରହୁଚନ୍ତି?
ଏକେଲା ଏକେଲା ଏବେ ଏକେଲା ଅଛି ସେ ଭାଇ ଆସିବେ ବୋଲି କହୁଥିଲେ ସେ ଆସିନାହାନ୍ତି ଆସିଲେ ଆସିବେ ଆଉ।
ସେଇ ଘରଟାରେ ତମେ ଏକଲା ଏକା ଅଛ?
ହଁ ଏବେ ଏକେଲା ଅଛି ଉପରେ ଓନର୍ ରହୁଚି।
ହଁ ହଁ। ସେଠି କଣ ନିଜେ ରୋଷେଇ କରୁଚ ନା ବାହାରୁ ଖାଇ- ଖାଇକି ଆସୁଚ ହେରି?
ନାଇଁ ଗ୍ୟାସ ଅଛି ଯେ
ହଁ।
ହଁ ସେ ଗ୍ୟାସ କେବେ କଣ ସରିବ ଠିକ୍ ନାହିଁ।
ହେଁ ହେଁ।
ଏବେ ପାଇଁ ତ ନିଜେ ରୋଷେଇ କରୁଛି ସେ ଯୋଉ ବାହାରୁ ଖାଇଦଉଛି।
ହଁ।
ଯେବେ ଗ୍ୟାସ୍ ମାନେ ଏବେ କାଲିଠୁ କାଲିଠୁ କାଲି ଦେଖିଆ ମ୍ୟାଗି ଆଣିଛି। ମ୍ୟାଗି କରିବି ଯଦି ଗ୍ୟାସ ହେଲା ତାହେଲେ ଅଣ୍ଡା ଫଣ୍ଡା ଆଣି କରିଦେବି।
ହୁ।
ଆଉ ଭାତ ତ କରିହବନି ଭାତ ତ କିଣିକି ଆଣିବି ଆଉ ଭାତ ନ ରୋଟି ପୁଟି ଗୁରା କିଣି ଆଣିବି ଆଉ।
ହଁ।
ଏଠି କେତେ ଦିନ ରହିବି ଠିକ ନାହିଁ ନା ସେଥି ପାଇଁ ଗ୍ୟାସ୍ ଭରି ପାରୁନି ନ ହେଲେ ଗ୍ୟାସ୍ ଭରି କରିଦିଅନ୍ତି।
ହଁ ହଁ ସିଲିଣ୍ଡର ହେରା କି ନେଇଗଲ ନା ସିଏ ହେଇଥିଲେ ସବୁ?
ଏ ସବୁ ଅଛି ଯିଏ ରହୁଥିଲା ଆଗରୁ ହେଲା।
ହଁ ହୁ।
ହେଲା।
ହଁ।
ହଉ ଦଶ ମିନିଟ୍ ହେଇଗଲା କଲ୍ କାଟୁଛି ହେଲା?
ହଁ।
ହଉ।